ଆପଣ ଏତେ ସମୟ କଣ ନେଲେ ଆମ କଲ ଟିକୁ ଉଠେଇବାକୁ।
ରିକନେକ୍ଟିଂ ହେଉ ହେଉଥିଲା।
ଆଜ୍ଞା ଆଜ୍ଞା ବୁଝିପାରିଲି ହଉ।
ଆ
ହଉ କଣ କଥା ହଉଥିଲେ ହଁ ତାହେଲେ ଆପଣ ଏବେ କହୁଛନ୍ତି ମାଷ୍ଟର କରିକି ତାପରେ ଆପଣ ଗୋଟେଏ
ମୁଁ ବର୍ତ୍ତମାନ ମୁଁ ସବୁ ପ୍ରକାର ଜିନିଷ ମୋ ମୁଣ୍ଡରେ ଚାଲୁଅଛି ତ ମୁଁ ଟିକେ ସମୟ ଦବାକୁ ଚାହୁଁ ଅଛି କିଏ ପ୍ରକୃତରେ ଆଗକୁ ଯାଇକି କଣ କରିବାର ଅଛି। ସେଇଆା ମୁଁ ବି ଭାବୁଛି ହଁ। ତମକୁ ବୁଝିପାରୁଛି ହେଲେ କଣ କରିବା। ଆପଣ କରିବେ ଇଚଛୁକ ଅଛନ୍ତି ଯୋଉ ମାଷ୍ଟର୍ସ ନିମନ୍ତେ।
ନା ନା ନା ମୁଁ ୟୁ ପି ଏସ୍ ସ ପାଇଁ ଭାବିଛି ତ ସେଇଟା ହିଁ ମୁଁ ମୁଁ ଏତେ ଥର ମାନେ ମୋର ଚେଞ୍ଜ ମୁଁ ବଦଳାଇନି ଯୋଉଟା ଗୋଟେ ସେଇଟା ହିଁ ଭାବେ ପୁରା।
ନାଇଁ ନାଇଁ ନାଇଁ ସେଟା ଠିକ।
ଆପଣ ଯୋଉଟା କହ ଆପଣ ସେତେବେଳେ ଯୋଉ ମତେ ବୁଝେଇଥିଲେ କି ସେଇ ସେତେବେଳେ ମୁଁ ସେଟା ବୁଝିଲି ମୁଁ ଆ ମୁଁ ସେଇଟା ଚେଷ୍ଟା କରିଥାନ୍ତି ସେଇ ବର୍ଷ କିନ୍ତୁ ତାପରେ ଏ ବର୍ଷର ଯୋଉ ଏମିତି ଅବ୍ୟବସ୍ଥା ହେଲା ତାପରେ ମତେ ଆଉ ଇଚ୍ଛା ହେଉନାହିଁ। ତେଣୁକରି ମୁଁ ଭାବିଲି କି ହଁ ନାଇଁ ମୁଁ ଭାବିଥିଲି କଣ ଆପଣଙ୍କୁ କହିଥିଲି ଦିଟା ଯାକ କରିବି ଆପଣ କହିଥିଲେ ସେମିତି ଦିଟା କ କେମିତି ଆପଣ ସମ୍ଭାଳିବେ ପୁ କିନ୍ତୁ ମୁଁ ଭାବି ମୁଁ ଭାବୁଥିଲି ୟୁପି ଏସ୍ ସି ଉପରେ ଏବେ ଧ୍ୟାନ ଦେଇନଥାନ୍ତି ଏବେ ୟାଉପରେ ଅଧିକ ଧ୍ୟାନ ଦେଇଥାନ୍ତି। କିନ୍ତୁ ଯେହେତୁ ଏଇ ବର୍ଷ ଏମିତି ହେଇଛି ତ ମୁଁ ସେଇଟା ଛଡେଇ ସାରିଲାଣି। ଆଉ ଆଜ୍ଞା ତ ଏବେ ଏଇଟାକୁ ହିଁ ଭାବୁଛି ପୁରା ଭଲରେ ପଢିବି ଆଉ ମୋ ଭାଇ ବି ସେଇୟା କହୁଛନ୍ତି। ଏତେ ଥର ବଦଳେଇବା ଭଲ ନୁହଁ ଯୋଉଟା ଗୋଟେ ଥର ଡିସାଇଡ କରିବେ ସେଇଟା ହିଁ ପୁରା। ଲାଗିପଡିକି କରିବେ।
ଆଜ୍ଞା।
ଆଉ ସେମିତିରେ ସେଇଟା ନହେଲେ ନା ଆମର ତ ଏପଟେ ମାନେ ଗୋଟେ ଉ ରହୁଛି ନା।
ପୂର୍ଣ୍ଣ ହେଇଯିବ ବୁଝିପାରୁଛି ମୁଁ ବୁଝିପାରୁଚଛି।
ଆମର ଏଇଟା ବି ରହୁଛି। କି ଆମର ତ ଏଥିରେ ବି ଅଛି ନା ଆମର ଯାଉଛନ୍ତି ଆମ
ଆଜ୍ଞା ଆଜ୍ଞା ଚାକିରି ପାଇଁ ଚାକିରି ନିମନ୍ତେ ମୁଁ ଯାହା କହିଲି ଆପଣ ଶୁଣିପାଇଲେ?
ଚାକିରି ନିମନ୍ତେ।
ନା ନା ମୁଁ ଯୋଉ କହୁଥିଲି ବିବାହ କରିଦେବେ ବୋଲି।
ନା ବିବାହଘର କରିବେନି ମୋ ଘରେ।
ନାଇଁ ନାଇଁ ନାଇଁ ସେମିତି କରିଆ କଥା ନୁହଁ ନିଜ ସ୍ୱପ୍ନ ପ୍ରତି ହିଁ ଆମୁକୁ ଯିବାର ଅଛି ସତ କଥା।
ଆଜ୍ଞା ଆଜ୍ଞା।
ତ ଏ-ଏ ନିମନ୍ତେ କିଛି ଗୋଟେ ବିଚାର ବିମର୍ଶ କରିବା ହଁ କୁହନ୍ତୁ କୁହନ୍ତୁ।
ହଁ ବିଚାର ବିମର୍ଶ କହୁନାହାନ୍ତି ଆପଣ କଣ କରିବା ଆପଣ ଟିକେ ନିଜ ମସ୍ତିଷ୍କକୁ ସ୍ଥିର କରନ୍ତୁ ତାପରେ ଆପଣ ଆଜ୍ଞା। ସ୍ଥିର କରିବେ ହିଁ ଆପଣ ଆପଣ ଗୋଟା ସ୍ଥିର କଲେ ସିନା ଆମେ ଯଦି ଆପଣ ଏଇ ଏଇ ମାନେ ମୁଁ ଯୋଉଟା ପାଇଁ ଚେଷ୍ଟା କରୁଛି ଆପଣ ଯଦି କ ତାହେଲେ ସେଇଟାକୁ ଆଗୁକୁ ବଢେଇବା ନହେଲେ ନାଇଁ। ମୋର ମହିଳା ମିତ୍ର ସିଏ ତ ମତେ ସେ ବିଷୟରେ ମାନେ ସେବେଠୁ ଏବେଯାଏଁ କିଛି ବି କହିନାହାନ୍ତି।
ମହିଳା ମିତ୍ର ଭୁଲି ସାରିଛନ୍ତି ମୁଁ ମହିଳା ମିତ୍ରଙ୍କୁ ଯେତେବେଳେ ପ ପଚାରଚି ସେ ମିତ୍ରା ମିତ୍ରା ଜଣଙ୍କୁ ସେ କହୁଛନ୍ତି ମୁଁ ପ୍ରଥମ କରେ ବଜେଇଦେବି। ଆପଣ ଖାଲି ଦେଖନ୍ତୁ ମୁଁ ପୁଣି ଯଦି ଆସିବ ଫର୍ମ ପକେଇବି ମୋର ହେଇଗଲା। ନାଲି ବତିରେ ଆପଣଙ୍କ ଘର ଆଗରେ। ସେ ଏଇଭଳିଆ କନଫିଡେନ୍ସ ରେ ବୁଲୁଛନ୍ତି ବୋଲି କହୁଛନ୍ତି।
କହୁଛନ୍ତି କିନ୍ତୁ ସେତ କ ମାନେ କିଛି କରୁନାହାନ୍ତି ଖାଲି ଖାଇ ପିକି ଆସିକି କଲେଜ ରେ ଶୋଇପଡୁଛନ୍ତି କଣ
ଚପ ହେଇଯାଉଛନ୍ତି ରାତି ନଅଟା ବାଜିଲେ।
ରାତି ନଅଟା ବାଜିଲେ ସୁଇଚ ଅଫ୍ ହେଇଯାଉଛନ୍ତି? ଆଉ ଆପଣ ଜାଣିନାହାନ୍ତି, କଲେଜ ରେ କେମିତି ଗୋଟେ ବସି ଯାଉଛନ୍ତି ଆଜିକାଲି ନହେଲେ କଲେଜରେ ବି ସେ ବସି ପାରନ୍ତି ନାହିଁ।
କଲେଜରେ ବି ସୁଇଚ ଅପ୍ ହେଇଯାଆନ୍ତି ସିଏ?
ନାଇ କଲେଜ ରୁ ଘରକୁ ଜଲଦି ଆସିକି ଜିଦ୍ଦି କରାନ୍ତି କି ସୁଇଚ ଅଫ୍ ହବା ପାଇଁ, କିନ୍ତୁ ଆମେ ଯେହେତୁ କଲେଜରେ ରଖିଦଉଛୁ ତାଙ୍କୁ ସେ ସୁଇଚ୍ ଅପ୍ ହେଇପାରୁନାହାନ୍ତି।
ଅ ନାଇଁ ନାଇଁ ନାଇଁ ଏ ତାହେଲେ ତାକୁ ତାଙ୍କୁ ତାଙ୍କୁ ଛାଡି ଦିଆଯାଉ। ତାଙ୍କୁ ମୁକ୍ତ କରି ଦିଆଯାଉ ସତ କଥା ତମେ ରୁହନି। କଲେଜ ରେ ଭଲ ନୁହ, ଘରୁକୁ ପଳାଅ ମୋ ଭଳିଆ।
ଆରେ ନାଇଁ ଆମେ ପଳେଇବୁ ଆଉ କିଛି ଦିନି ମାନେ ଦେଖନ୍ତୁ ଏଇ ଆଉ ମାତ୍ର ପାଞ୍ଚ ଛଅ ଦିନ ପରେ ଆମର ଷ୍ଟାର୍ଟ ହେଇଯିବ ପ୍ରାକ୍ଟିକାଲ, ତାପରେ ତ ଏଇ ସବୁ ହବନି ନା ତାପରେ ଆମେ ଯିବୁ ଭାଇ ଗୋଟେ ଘଣ୍ଟା ଖାଲି ଯାହା ରହିବ ମଝିରେ ଟିକେ ବ୍ରେକ ତାପରେ ପୁଣି ତ ଏଇ ଟା ଏହି ସମୟ ଟା ହେ ଆମେ ଟିକେ ମଜା କରିଦଉଛୁ ଆଉ ପାଞ୍ଚ ଛଅ ଦିନ କଣ ଏଇ ସ
କଣ ୟା ମାନେ ହଁ ସେଇଟା ବି ଗୋଟେ ପ୍ରକାର ଠିକ କଥା।
ହଁ ଆ ଆମେ ସେଇ ସବୁ ଜିନିଷ ଦେଖି ହିଁ କରିଛୁ, କାହିଁକି ନା ଦେଖନ୍ତୁ ତାପରେ ଆମେ ଏଥରକ ପୁରା ଭାବିକି ଅଛୁ କି ଆମେ ଶ୍ରେଣୀ ବନ୍ଦ କରିବୁ ନାହିଁ, କିଛି କରିବୁ ନାହିଁ ତ ଆମକୁ ମସ୍ତି କରିବାକୁ ସମୟ ହବ ନାହିଁ ତ ଏବେ କରିଦଉଛୁ ଆଉ।
ନାଇଁ ନାଇଁ ଏଇଟା ପ ସମ୍ପୂର୍ଣ୍ଣ ଠିକ ରାସ୍ତାରେ ଆପଣମାନେ ଯାଉଛନ୍ତି।
ହଁ। ଆମେ ଏଥରକୁ କେହି କରିବୁ ନାହିଁ, ଯଦି ଆମର ସେଇ ଯଉ ଆର ଦୁଇ ମହିଳା ମିତ୍ର କରିବେ କରିଅନ୍ତୁ। କିନ୍ତୁ ମୁଁ ଆଉ ମୋ ମହିଳା ମିତ୍ର ଆମେ କରିବୁ ନାହିଁ।
ହଁ ନାଇଁ ସେଟା ଠିକ, ମୁଁ କି ନ୍ତୁ ମୁଁ କରିବି।
ଆପଣଙ୍କ ଉପରେ ନିର୍ଭର କରେ, ଆମେ କରିବୁ ମାନେ ଯୋଉଟା ଯୋଉଟା ଆମେ ଯଦି ଗାଁକୁ ପଳେଇଲୁ ସେମିତି କରିବୁ, ଆମେ ସେ ଠି ଆଉ କରିବୁ ନାହିଁ।
ହଁ ମୁଁ ବୁଝିପାରୁଛୁ। ନାଇଁ ନାଇଁ ଏଇଟା ଠିକ୍ ଅଛି ଠିକ୍।
ଆଜ୍ଞା। ସେଇଥିପାଇଁ ତ ଆମେ କହୁଛୁ, ଆଉ ଆମେ କଣ ଆମେ ସବୁ ଆମେ ସବୁ ଭାବିଛନ୍ତି ମୁଁ ଆଉ ମୋ ମହିଳା ମିତ୍ର ଆମେ ଟିକେ ଭାବୁ କି ଆଗକୁ କଣ ହବ କଣ ନାଇଁ ସେ ଭାବିକି ତାପରେ ସେଇ ଅନୁସାରେ କାମ ଗୁଡାକୁ କରୁ।
ଆଜ୍ଞା।
ଆଜ୍ଞା ତାପରେ ପୁଣି ଷ୍ଟାର୍ଟ ହେଇଗଲେ ପ୍ରାକ୍ଟିକାଲ ତାପରେ ତ ଆଉ ଏତେ କିଛି ସମୟ ହବନି, ତାପରେ ପୁଣି ପାଠ ପଢା ପୁଣି ସେପଟେଇରେ ଆମର ପ୍ରାକ୍ଟିକାଲ ଲେଖିବା, ପ୍ରାକ୍ଟିକାଲ ମାନେ କରିବା କେତେ କଣ କାମ ରହିବ।
ଆଜ୍ଞା ଆଜ୍ଞା।
ଆମ ସାରଙ୍କୁ ମୁଁ କ ପ୍ରୋଜେକ୍ଟ ପାଇଁତି ଶୁଣୁନାହାନ୍ତି ନହେଲେ ଟିକେ ପ୍ରୋଜେକ୍ଟା କରିଦିଅନ୍ତୁ କିନ୍ତୁ ଶୁଣୁ ହି ନାହାନ୍ତି ସାର୍ ଆମର।
ମୁଁ ସାରଙ୍କ ସହିତ କେବେ ଦେଖା ହୋଇ ପାରୁନାହିଁ, କାଲି ଦେଖନ୍ତୁ ମୁଁ କେମିତି ନା କେମିତି କରି ସାରଙ୍କ ସହ ଦେଖାହବି। ଗୋଟେ କିଛି ଗୋଟେ କହ ହେଲା ଆଦିତ୍ୟ କିଛି କହିଲାନି ବୋଲି ସାର୍ କହିବେନି ମାନେ ମୁଁ କିଛି କହିଲିନି ବୋଲି ସାର୍ କହିବେ ନା। ତ ତାଙ୍କ ସହିତ ଦେଖାହବାର ଅଛି।
କେବେ ବି କହିଲେ ଆଉ ଆମେ ତ ସେତେବେ ସମୟ ହିଁ ମିଳନି। ସାର୍ ଙ୍କୁ ଦେଖିକି ଆ କରିଥିଲୁ ବା। ଆପଣ ନଥିଲେ କି ସେ ଦିନ।
କୋଉଦିନ।
ସାର୍ ଆପଣ ଦେଖା ହେଇଲେହାନ୍ତି ଆପଣ ତାଙ୍କ ସହିତ ଆମେ ବା ଦେଖା ହେଇଲୁ ତାଙ୍କୁ ପଚାରିଥିଲୁ ପ୍ରୋଜେକ୍ଟ ବିଷୟରେ।
ଓହୋ ସାଜୁ କହିଲେ କାଲି ଆସ କହିକି ପଳେଇଲେ ତ।
ଆଜ୍ଞା
ଆଉ ସେ ତୋ ଶିଢି ପାଖରେ।
ଆଜ୍ଞା ସେଇଟା
ହଁ ତା ସେ ମୁଁ ବି ଥିଲି ତା।
ହଁ ସେଦିନ ତ ଆଉ ଆଉ ଗୋଟେ ଦିନ ତ ତା ପୂର୍ବରୁ ଆମେ ଯାଇଥିଲୁ ଆପଣକୁଁ। ଆପଣ ନଥିଲେ ଆମେ ଯାଇଥିଲୁ ଉପରକୁ ବୁଲାବ ପାଖକୁ ସେଠି ନଥିଲେ ସାର୍।
ହଁ ମୁଁ ବି ଯାଇଥିଲି ସେତେବେଳେ ବୋଧେ କବାଟ ବନ୍ଦ ହେଇଥିଲା।
ଆଜ୍ଞା ଆଜ୍ଞା ସେଇ। ତ ସେଇଥିପାଇଁ କାଲି ଦେଖିବା ସାନଙ୍କୁ ଆପଣ ଆେ କଥା ହେବା ଆଉ କହିବା ପ୍ରୋଜେକ୍ଟ ବିଷୟରେ।
ହୁଁ କିନ୍ତୁ ସେ ଗୋଟିଏ ପ୍ରୋଜେକ୍ଟ ମୋର ଲିଖନ କାର୍ଯ୍ୟ ସାରି ଦେଇେଛି। ତାର ପିପିଟି ବିି ମୁଁ ମଧ୍ୟ ବନେଇକି ରଖିଛି। ତ ସେଟାକୁ ହିଁ ଷ୍ଟାର୍ଟ କରିଦବା।
ଆଜ୍ଞା ଆମର ଏଇ ଗ୍ରୁପ ଟା ଯାଇକି କରିଦବା ମାନେ ଗ୍ରୁପ ଟା ମାନେ ତ। ହଁ ଗ୍ରୁପ ୱାନ୍ ଆଜ୍ଞା।
ଓ ଅଜି ଓଜି ଚତୁର୍ଭ ଚତୁର୍ଭୁଜ। ଏବଂ ଆମ୍ଭେ ଦୁଇ ଭ୍ରତା।
ହଁ ହଁ ମତେ ତ ଲାଗୁନି ଆର ଯୋଉ ଲମ୍ବୁ ଭତା ଭାତା ଆସିବେ ଆପଣଙ୍କର।
ନା ସେ ଭ୍ରାତ ତ ଗ୍ରୁପ ଟୁ ର ଏକରେ ଆଉ ଦୁଇରେ ସିଏ ଆସିବେନି ସେଙ୍କ ପାଖକୁ। ସେି ଯୋଉ ଯୋଉ ଭଳି ଭାବରେ। ଅନୁପସ୍ଥିତ ରହିଛନ୍ତି ସିଏ ଆସିବେନି କେବେ।
ଆଜ୍ଞା ମୁଁ ଜାଣି ପାରିଲି ସେ ତ ଆସିବେ ନାହିଁ।
ହଁ ଆଉ ପ୍ରୋଜେକ୍ଟ ବି ଗୋଟିଏ ଗ୍ରୁପ ପିଲା ହିଁ କରନ୍ତି ସାର୍ କହିଥିଲେ ଯାହା। ମୁଁ ଯାହା ଶୁଣିଥିଲି।
ଆଜ୍ଞା ଆମେ ଗୋଟଏ ଗ୍ରୁପ ତ ଆମେ ହିଁ କରିପାରିବା ଆମେ ଛଅ ଜଣ କରିଦେବା।
ଆଜ୍ଞା ସେଇୟା ହିଁ ଠିକ ହବ।
ହଁ ଜଲଦି କଥା ହେଇଛି ସେଗଟା କରିବା ଆଉ କଣ କହୁଥିଲି ଆପଣଙ୍କୁ। ଉଁ ହଁ ପାଠ ପଢା ବିଷୟରେ ଆପଣ ଟିକେ ମସ୍ତିଷ୍କ ସ୍ଥିର କରନ୍ତୁ ଏହି ମସ୍ତିଷ୍କ ଇ ସ୍ଥିରକ ଆ
ସେ ସେଇ ଲାଇନରେ ନ ଯାଇ ମୁଁ ଭାବୁଛି ଏଇଥିରେ ହିଁ ଯିବି ଆଗକୁ ମାନେ ଶୋଧ କରିବି
ଆଚ୍ଛା ହଉ ଆପଣ କହୁଛନ୍ତି ଗୋଟେ ଆପଣ ଏତେ ମ୍ୟାନେଜ କରିପାରେ ଗଟେ ହିଁ କରିବେ ଭଲରେ ଲି କ
ହଁ ମୁଁ ବି ଭାବୁଛି ସେୟା ମ ମୁଁ ବି କଣ ମୁଁ ହିଁ ଭାବୁଛି ସେୟା
ଆଜ୍ଞା ବୁଝିପାରିଲି ଆପଣଙ୍କ କଥାବାର୍ତ୍ତା
ମୁଁ ବି ଭାଇଙ୍କୁ ମଧ୍ୟ କହୁଥିଲି ଭାଇ ମତେ ପଚାରିଲେ କି ତୁମେ ତମେ କୋଉଥିରେ ଯିବାକୁ ଚାହୁଁଛ ମୁ କ ଭାଇ ଏବେ ତ ଏବେ ତ ଏବେ ୟୁପିଏ ସ କଥା ନାହିଁ ମେ ମତେଇବଜେକ୍ଟା ଭଲ ଲାଗୁଛି ତ ମୋର ଇଚ୍ଛା ଅଛି ଏଇଥିରେ ମୁଁ ମାଷ୍ଟର୍ସ କରିବି ତବେ ଭାଇ କଲେଜ ନାଁ କହିଲେ କି ସେଠରେ ଯଦି ହଉଛି ତ ବହୁତ ଭଲ ତମକୁ ଅପରଚୁନିଟି ମିଳିବ
ପଠିବ ଯୋଉ ଆପଣ ଯୋଉ ତଳେ ପକେଇ ଦେଇେଇ ନଥିଲେ ସେତେବେଳେ ଖସିକି ସେ ଏମିତି ମୋଡକି ଏଇଠି ଲାଗିଥିଲା ସେଇଟାକୁ ମୁଁ ସେଇଠୁ ଛଡେଇଥିଲି ଏଇଟା ଏଇଠି ଲାଗିଥିଲା ସେ ଯୋଉି ଛୋଟ ଜନ୍ତୁଟି ଜନ୍ତୁ ନୁହଁ ଛୋଟ ସେଠି ଲାଗିଥିଲା। ଏଇଟା ଭଲ ଥିଲା। ଆପଣ ଟିକେ ଚୁପ୍ ରହୁନାହାନ୍ତି ଆପଣ ଟିକେ ବେଶୀ ଗପି ଦଉଛନ୍ତି। ଆଜ୍ଞା କୁହନ୍ତୁ।
ନାଇଁ ମୁଁ ବି ମତେ ସେଇଟା ଭାଇ ପଚାରୁଥିଲେ ମୁଁ ସେଇଟା ଭାଇ କ କହୁଥିଲି କି ମୁଁ ଏଥିରେ ଯିବି ବୋଲି ଆଉ ସିଏ ବି କହିଲେ ହଁ ତମେ ରେ ଯାଅ ତାପରେ ଯଦି ଚାହୁଁଛ ୟୁ ପିଏସ୍ ସି ପାଇଁ ତ ସମୟ ଅଛି ନା ମାନେ ତମେ ଚାକିରି କରୁଥିବା ସମୟରେ ବି ଦେଇପାରିବ।
ଆଜ୍ଞା
ସେଇଆ କହୁଥିଲେ ଆଉ ମୁଁ ବି ସେଇଆ କହୁଥିଲି ମୁଁ ଏଥିରେ ଯିବି ବୋଲି ମୋତେ କଲେଜ ନା ବି କହିଲେ ଯଦିଇ କଲେଜ ରେଇଯାଉଛି ତ ଭଲ ହୁଅନ୍ତା।
ମାନେ କୋଉ କଲେଜ ରେ?
ଆଇ ଆଇ ସି ବାଙ୍ଗଲୋର୍।
ଆଞ୍ଗା ଆପଣ ସେଠି କଣ କରିବେ କି ମାଷ୍ଟର୍ସ?
ହଁ କହିଲେ ମାନେ ମୁଁ କଣ କରିବି ମାନେ କଣ ହେଇଗଲାଣି ମୋର କହିଲେ ଯଦି ତମେ ସେ ସେଇ ଲେବୁଲରେ ପଢିକି ଯଦି ସେଠି ଯାଇପାରୁଛ ତ ସେଇଟା ବହୁତ ଭଲ ହବ
ସେଠି କେମିତି ଯିବ ଆପଣ ମାନେ କେମିତି ଯିବେ ଆପଣ ଆପଣ ତ ଏଇଠି କହୁଛନ୍ତି?
ମୁଁ ଟ୍ରେନ ଟ୍ରେନ୍ କିମ୍ବା ଏରୋପ୍ଲେନ୍ ଉଡାଜାହାଜରେ
ଆପଣଙ୍କୁ ସେୟା ପଚାରି ନଥିଲି ଆପଣ ସେଇଠି ଆପଣଙ୍କୁ ଆପଣଙ୍କୁ ସେ କାହିଁକି ନେବେ ସେଇ କଲେଜ ଆପଣଙ୍କୁ କାହିଁକି ନେବ ସେଇଟା କରିବାର ଅଛି?
ତ ତାଙ୍କର ପରୀକ୍ଷା ପ୍ରବାସିକ ପରୀକ୍ଷା କ୍ଲିୟର କରି
ହଁ ସେଇ ପ୍ରବେସିକା ପରୀକ୍ଷା ପାଇଁ ବି ଆପଣଙ୍କୁ ପ୍ରସ୍ତୁତ ହେବାକୁ ପଡିବ?
ହଁ ସେୟା ତାରି କଥା ହିଁ କହୁଛି ମୁଁ ଭାବୁଛି ସେ ସେଇ ଲାଇନରେ ହିଁ ଯିବି। ମୁଁ ତ ଆରମ୍ଭରେ ଏଇ କଥା ହିଁ କହୁଥିଲି।
ସେଇ ପର୍ୟ୍ଯନ୍ତ ମୁଁ
ହଁ ଶୁଣନ୍ତୁ ମୋର ଆଜ୍ଞା?
ମୋର ବିଳମ୍ବ ହେଇଗଲାଣି ମୁଁ ଯାଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଶୁଭରାତ୍ରି।
ଶୁଭ ରାତି।